ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ମୋ କଥା ଶୁଣି ପାରୁଚନ୍ତି?
ଆଜ୍ଞା ସବୁଚି।
ଗୋଟେ ସେକେଣ୍ଡ କହିଲେ ଦେଖି ଆପଣ।
ହ୍ୟାଲୋ।
ହଁ ଶୁଣିପାରୁଚି। ଶୁଭ ସକାଳ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ କରୁଥିଲେ ଆପଣ
କିଛି ନାହିଁ ରୋଷେଇ କରିବ ଆଉ ଦହି ପର ପାଇଁ ଆଉ।
କଣ ବନେଇବ ଆଜି ରୋଷେଇରେ।
ହ ସେମିତି କିଛି ସ୍ଥିର ନାହିଁ ଅରୁଆ ଭାତ ତ ହବ ଆଜି ମଙ୍ଗଳବାର। ବିନା ପିଆଜ ରସୁଣର ନିରାମିଷ ସବୁ ହେବ ଆଉ କଣ? ଭାତ ଡାଲମା ତ ହବ।
ଏଇଟା କମ୍ପଲସରୀ।
ହଁ। ଅରୁଆ ଭାତରେ ଆଉ କଣ ହବ ସାଇଡ ରେ କଣ ଭଜା ହବ ଆଉ।
ଭଜା, ଲେମ୍ବୁ ଏ
ହଁ ତ ଲେମ୍ବୁ ନିହାତି।
ହୁଁ ଅରୁଆ ଭାତରେ ଲେମ୍ବୁ ଚିପୁଡିଲେ ଭାତ ଗୁଡା ତଣ୍ଟିରେ ସାଙ୍ଗେ ସାଙ୍ଗେ ଗଳିଯାଏ।
ହଁ ଆଉ ପାମ୍ପଡ଼ା କଣ ହବ ଦେଖିକି ପରିବାକୁ ନେଇକି ଆଉ।
ଆଚ୍ଛା ଏମିତି ସବୁ ଆଉ।
ହଁ ପରା।
ଆଉ କଣ କୁହନ୍ତୁ?
କୁହନ୍ତୁ ଆପଣ।
ଏ ମୁଁ ତ କହୁଛି ସବୁବେଳେ ଆ
ନାଇଁ ସେମିତି କିଛି ନାହିଁ ପଚାରୁନାହାନ୍ତି।
କଣ ଆଉ ପଚାରିବି ନୂଆ କଥା ଆଉ କଣ। ରୁଟିନ୍ ଏଟା ଆପଣ ଖାଉ ସକାଳୁ ଉଠିଲେ କାମ ଦାମ ସାରିକି ରୋଷେଇ ଫୋଷେଇ କରିଦେଲ ସେଇଟା ଗୋଟେ ରୁଟିନ ଆପଣଙ୍କର ଆଉ ନା।
ହୁଁ।
ଆମେ ପୁଅ ପିଲା ଆମକୁ ସେ ଆଉ କିଛି ନାହିଁ ଆମେ ଘରକୁ ଯାହା ସଉଦା ପତ୍ର ଆଣିଦବୁ କି କଣ ଜିନିଷ ପତ୍ର ଆଣିଦବୁ।
ରୋଷେଇ ଶିଖିନାହାନ୍ତି?
ପୁଅ ପିଲା ଥୋଡି ରୋଷେଇ ଶଖିଥାନ୍ତି ପ୍ରାୟ ପିଲା।
ସେମିତି କିଛି ନାହିଁ।
ଶିଖିଥାନ୍ତି ନାଇଁ ଶିଖିଥାନ୍ତି କିଛି ଜଣ ମାନେ ଭୋଜି ଥିଲେ କରନ୍ତି ପୁଅ ପିଲା ମାନେ। ମୁଁ ଶିଖିନି।
ସେଇଟା ତ ନିହାତି ଦରକାର ପୁଅ ହଉ ଝିଅ ହଉ ଆପଣ ବର୍ତ୍ତମାନ ବାହାରକୁ ଯିବେ ଚାକିରୀ ହଉ ପଢାପଢି କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ରହିବେ ତ ଯୋଉଠି ହଁ।
ଖାଇପାରିବାର ଆଉ ସେଇଟା ଅସୁବିଧା ହବ ଆଉ।
ସେଇଟା ତ ନିହାତି। ଆଉ ରୋଷେଇ ଜାଣିଥିଲେ ସିନା ଉଁ ଖାଲି ଭାତ ଡାଲି ବି ହଉ ଭାତ ଡାଲି ଆଳୁ ସିଝେଇ ଦେଇ ଖାଇପାରିବେ ସେଥିରେ କଣ ଅଛି।
ହଁ ପେଟ ଟା ତ ମେନ୍ ଭରି ପାରିବ ଉପାସ ବହୁତ ହେଇଗଲା ହଉ ଆପଣ କିଛି ଗୋଟେ ଜାଣିଛନ୍ତି ଖୁସି ଗୋଟ ଖୁସି
ଆଜ୍ଞା।
କୋଉଠି ଗୋଟେ ଫଶିଗଲେ ବି ଉପାସ ରହିବେନି ନିଜେ କରିକି ଖାଇ ପାରିବେ।
ହଁ।
ଆଉ କଣ କୁହନ୍ତୁ?
ପଢାପଢି କେମତି?
ପଢ଼ାପଢି ସକାଳୁ ଚାଲିଚି।
ଆଚ୍ଛା ଏବେ ଯୋଉ ସବୁ ଆୱାର୍ଡ ହେଲା। କରେଣ୍ଟ ଆଫେୟାର୍ସ ମାନେ ଆପଣ ତ ଥିବେ ସେ ବିଷୟରେ ଅବଗତ ଥିବେ। ବର୍ତ୍ତମାନ ଯଉ ଆମର ରାଜ୍ୟ ପୁରସ୍କାର।
ଏ ପଦ୍ମଶ୍ରୀ ପଦ୍ମଶ୍ରୀ।
ନାଇଁ ନାଇଁ ଚଳଚିତ୍ର ଉପରେ ବର୍ତ୍ତମାନ ଯୋଉ ହେଇଥିଲା।
ଆଜ୍ଞା।
ବୋଉ ବୁଟୁ ଭୂତ ପାଇଥିଲା ନା ଆମର ଓଡିଆ ସିନେମା ସେଇଟା କହୁଛନ୍ତି।
ହଁ ସେ ଓଡିଆ ସିନେମା ଉପରେ।
ଓଡ଼ିଶା ଜାତି
ଆଚ୍ଛା ଆଚ୍ଛା।
ଓଡ଼ିଶା ଯେତେବେଳେ ଓଡ଼ିଶାରେ ବହୁତ କିଛି ଟପିକ୍ ଦେଇଦେବି।
ଆଚ୍ଛା ସିଜିଲ ଦଉ ଯେ ମାନେ ଓଡ଼ିଶା ଓଡ଼ିଶା ଉପରେ ତ ଓଡ଼ିଶା ହିଷ୍ଟ୍ରି ଜୋଗ୍ରାଫି ର ଜ୍ଞାନ ତ ନିହାତି ଥିବ।
କୋଉ ବର୍ଷ ନେଇଚି କି ଏଇ ବର୍ଷ ନେ ଏଇ ବର୍ଷ ଦେଇଥିଲି ଏ ବର୍ଷ ଦେଇଥିଲି ଯେ କିଛି ଲିମିକ୍ ଆଇଲାନି। ଏଥିରେ ଯୋଉ ଇଏ ରେ ପଚାର ହିଷ୍ଟ୍ରି ଯୋଗ୍ରାଫି ଏଗୁଡା ମୋର କୋଉ ବିଷୟରେ କହୁନୁ
ଆଚ୍ଛା ଆମର ଯେଉଁ ଉତ୍କଳ ଦିବସଟା
ହଁ ମ।
ସେଇଟା କୋଉ ତାରିଖରେ ଆମର ପାଳନ ହୁଏ।
ଏପ୍ରିଲ ଏକ ନା।
ହଁ କଣ ପାଇ ହୁଏ ଆଉ ମସିଆଟା କହିପାରିବେ।
ନା ଏତେ ମୁଁ ଜାଣିନି ଆପଣ ଓଡ଼ିଶା ବିଷୟରେ ପଚାରିଲେ ବସ୍
ଉଣେଇଶହ ପଇଁତିରିଶ।
ହଉ ମୁଁ ପଚାରିବି ମୁଁ ପଚାରିବି ଏ ବିଷୟରେ। ପଇସା ନବୁ ତୁ ସେ କଥା ମୁଁ ପଚାରିବି।
ହଁ ପଚାରୁନାହାନ୍ତି ପଚାରନ୍ତୁ ଯେଉଁଟା ନ ଆସିବ କହିବେ ସେଥିରେ କଣ ଅଛି।
ଜନସଂଖ୍ୟା ଆଧାରରେ ଓଡିଶା କେତେ ନମ୍ୱର? ଆମ ଇଣ୍ଡିଆରେ କେତଟି ଡିଷ୍ଟି ଅଛି?
ଜନସଂଖ୍ୟା ଆଧାରରେ
ହଁ।
ଜନସଂଖ୍ୟା ଆଧାରରେ ହେଉଛି ଇ ସେଇଟା ସପ୍ତମକି?
କନଫ୍ୟୁଜନ ମୁଁ।
ହଁ ମୁଁ ଜୋଗ୍ରାଫି ଟା ପଢେଇନି କିଛି ଦିନ ହେଲାଣି। ମୁଁ ହିଷ୍ଟ୍ରି ଉପରେ ପଢ଼ୁଛି ତ ତା ଉପରେ ପଚାରିଲେ ମୁଁ କହିପାରିବି।
ହଉ ହିଷ୍ଟ୍ରି ଆଡ଼େ ଯିବା ଆଉ ମୁଁ ଆଡ଼େଇଛି
କହୁନାହାନ୍ତି ସେଇଟା କହିଦିଅନ୍ତୁ ତା ଉତ୍ତରଟା କୁହନ୍ତୁ।
ସେଇଟା ଆଁ ଥିଲା ପପୁଲେସନ ୱାଇଜ ଥିଲା। ଇଲେବେନ୍ଥ ହେଲା ଏଗାର ନମ୍ବ ଏଗାର ନମ୍ବର ରେ ଆଉ ଏରିଆ ୱାଇଜ ମାନେ କ୍ଷେତ୍ର ଫଳ ଅନୁଯାୟୀ ଆ- ଆ-ଆଠ ନମ୍ବର ରେ। ଆମର ଯୋଉ କୋଷ୍ଟାଲ ଲାଇନ ଯୋଉ ସମୁଦ୍ର ତଟ
ହଁ ତ ତତବର୍ତ୍ତୀ ଅଞ୍ଚଳ ଗୁଡ଼ାକ।
ସେଇଟା ହେଲା ସିକ୍ସଥ୍ ସିକ୍ସଥ୍ ଲାର୍ଜେଷ୍ଟ।
ଆଚ୍ଛା ଆଚ୍ଛା ଆମର ଟୋଟାଲି କ୍ଷେତ୍ରଫଳ କେତେ କହିଲେ ଓଡ଼ିଶାର?
ପାଁଶହ ଚଉସ୍ତରି ଦଶମିକ କେତେ ମୁଁ ଏକ୍ଜାକ୍ଟଲି ମନେ ନାହିଁ ମୋର କିନ୍ତୁ ପାଁଶହ ଚୋଉଷ୍ତୋରି ମୁଁ ପଢ଼ିଥିଲି ମୋର ମନେ ଅଛି ବହିରେ ବି ପାଇବି ଏଇନେ ଖୋଜିବି ଯଦି। ଆଗରୁ ପୁରୁଣା ଷ୍ଟେଟରେ ଭୁଲ ଥିଲା ଏଇ ବର୍ଷର ନୂଆ ଷ୍ଟେଟ ହେଟା ରିଭାଇଜ ହେଇଛି।
ଆଚ୍ଛା ଆଚ୍ଛା ତାହାଲେ ମୋତେ ଅବଗତ ନାହିଁ ଏ ବିଷୟରେ।
ଏଁ ଚାରିଶହ ଛଅସ୍ତରୀ ଥିଲା ଦେଖିବେ ଦେଖିବେ ଆପଣ ଯଦି ବହି ପଢ଼ୁଥିବେ। ଚାରିଶହ ଛଅସ୍ତରି ପଏଣ୍ଟ ଚାରି କିଲୋମିଟର ଥିଲା ହେଟା ପାଁଶହ
ଆମର ଯୋଉ ତଟବର୍ତ୍ତୀ ଯୋଉ ଜିଲ୍ଲା ଗୁଡ଼ା ରହିଲା କେତେଟା ଜିଲ୍ଲା ଯାଉଛି?
କେତେଟା ଜିଲ୍ଲା ସେମିତି ତ
ମୁଁ ଓଡ଼ିଶା କଥାଟା ପଚାରୁଛି ନା ଓଡ଼ିଶା ଇତିହାସ ବିଷୟରେ।
ଏମିତି ତ ଗୋଟି ଗୋଟି କି ମୁଁ କହିପାରିବିନି କିନ୍ତୁ ଚେଷ୍ଟା କରୁଛି। ଯେତେଟା କହିପାରିବି ଯେମିତି କି ଆମର ପୁରୀ ପୁରୀ। ଗଞ୍ଜାମ
ହୁଁ।
ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର
ଭଦ୍ରକ୍
ହଁ ଭଦ୍ରକ ଏତିକି ଆଉ।
ଏତିକି ଏତିକି।
ଆଉ ଖାଲି ମ୍ୟାଥ ହେଲେ ମ୍ୟାଥ ମ୍ୟାଥ ହେଇଗଲେ ଖାଲି ଜ ଜଏନିଂ ଲେଟର ଟା ଆସିବ ହେଲା ପଢ଼ ତ ପଢ଼ନ୍ତୁ କାଇ
ହଁ ସେଇଟା ତ ଚାଲିବ ଯେପର୍ଯ୍ୟନ୍ତ ସଫଳତା ନ ମିଳିଚି।
ହେରା ରୋ ରୋଷେଇ ହେରା ଅଳ୍ପେ ବୋହୁତ କରିକି ପାଠ ପଢ଼ନ୍ତୁ ହେଲା ଚାକିରି ଟିଏ କଲେ କେତେ ରୋଷେଇ ରଖିବେ ସେମାନେ କରିକି ଦେବେ।
ନାଇଁ ସେମିତି ନାଇଁ ଯେତେ ବଡ଼ ଚାକିରି କଲେ ବି ନିଜ କାମଟା କରିବେ।
କାହା ମୁଁ କହିବା କଥା ବର୍ତ୍ତମାନ ଟାଇମ ଟା କାଢ଼ି କି ପଢ଼ନ୍ତୁ ସେଇଟା କହିଲି ଆଉ
ହଁ ସେଇଟା ତ କୁ ନାଇଁ ନାଇଁ ସେଇଟା ଘରେ ରହିକି ଆଉ ରୋଷେଇଆ ସେ ହେଇ ସେ ଆସୁ ସେ ସୁଯୋଗ ଭଗବାନ ଦିଅନ୍ତୁ ନିହାତି ରଖିବା।
ଦେବେ ଦେବେ କାହିଁକି
ଉଁହ୍ ହଁ। ଆଉ କିଛି?
ଆଉ କିଛି ହୋଉ।
ଆରେ କିଛି ନାହିଁ ଆମେ ଏମିତି ଆଲୋଚନା କଲେ ଆପଣଙ୍କ ଏବେ ଆପଣ କହିଲେ। ଆଉ ତ ସେ ସେଇଟା ମନେ ପହିଲା ମୋର। ମୁଁ କିଛି ଆପଣଙ୍କୁ କହିବି, ଆପଣଙ୍କୁ ମନେ ସେଇଟା ଆଉ କଣ ଆଦାନ ପ୍ରଦାନ ତ ହିଁ ବେଶ ଆମେ ପଢିକି ଯେତିକି ମନେ ନ ରଖିବା ଏମିତି ଆଲୋଚନା ଦ୍ଵାରା
ଆଚ୍ଛା, ସେ ଜନ ସେଇ ସେଇ ଓଡ଼ିଶାର କହିଲେ ସବୁଠୁ ମାନେ କମ ଜନସଂଖ୍ୟା କୋଉ ଜିଲ୍ଲା।
ଜନସଂଖ୍ୟା ମୟୂରଭଞ୍ଜ ମୟୂରଭଞ୍ଜ। ନା ଭୁଲ କହିଲି।
ଆଉ କ୍ଷେତ୍ର ଫଳରେ।
କ୍ଷେତ୍ର ଫଳ। କ୍ଷେତ୍ରଫଳ ଗଞ୍ଜାମ କି?
ନାଇଁ, ଜନସଂଖ୍ୟାରେ ଗଞ୍ଜାମ ଟା ଅଧିକା। କ୍ଷେତ୍ର ଫଳରେ ଜଗତସିଂହୁପୁର।
ଆଚ୍ଛା, ଜଗତସିଂହପୁର ନାଇ।
ହୁଁ।
ହଉ ଠିକ୍ ଅଛି।
ଆଉ ଏ ଆଗକୁ କୋଉ ପରୀକ୍ଷା ଅଛି?
ମୋର ଅଛି ଏସ୍ ବି ଆଇ ପି ଓ।
ବଢିଆ।
ଆପଣ ଆସିବେ ଦିଅନ୍ତୁ। ପ୍ରିଲିମ୍ କ୍ଲିୟର ହୋଇ, ମେନ୍ସ ହୋଉ, ଇଣ୍ଟରଭ୍ୟୁରେ ରାୟଙ୍କ ଆସୁ। ଜବ ହେଲା। ଜବ ହେଲେ ଆପଣଙ୍କୁ ବି ସାହାଯ୍ୟ କରିବୁ।
ଆରେ ବାପରେ ଏତେ ବଡ ସ୍ୱପ୍ନ ନାହିଁ ମୋର।
କୌଣସିରେ
ହଁ- ହଁ -ହଁ ସେଇଟା କାହିଁକି ନୁହେଁ?
ଏଇଟା ଗୋଟେ କଣ ନୁହଁ? ଜଣେ ଯଦି ପଢୁଛି ଗୋଟେ ବିଷୟରେ ଜାଣିଛି ସେ ଯଦି ଗାଇଡ କରିପାରିଲା ଏଟା ବି ତ
ନିହାତିି।
ନା, ଆପଣ ଭୟସରୁ ମତେ ଲାଗୁଛି କି ଆପଣ ବହୁତ ସରଳ ବହୁତ ନିରିହ। ସେଇ ଟାଇପ ର ପୁରା।
ନାଇଁ, ଭୟସରେ ସରଳ ନିରୀହ କଣ ଅଛି?
ନାଇଁ କଥା ହଉଛି ଜାଣି ଶୁଣି।
ଆଚ୍ଛା, ହଉ।
ଟାଇମ ହେଇଗଲାଣି।
ଆଜ୍ଞା। ହଉ ଧନ୍ୟବାଦ ଆଉ। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଖନ୍ତୁ ଆଜ୍ଞା। ଆଜ୍ଞା।
ହଉ।